ଭାଇ କେମିତି ଅଛୁ?
ଶୋଇଲାଣି ସେ କଣ କ?
ଶୋଇଲେଣି ଜେ ଆଉ କଣ କହ?
ମା ଦିହ କେମିତି ଅଛି?
ଉ ଭଲ।
ଭଲ ଅଛି।
ଆଉ ତୁ ମୁ କ ଶୁଣିଲି ତୁ ଗୋଟେ ବିଜନେସ୍ ଷ୍ଟାର୍ଟ କରିବୁ ବୋଲି କହୁଥିଲୁ ଘରେ?
ହଁ କରିଚି ବା।
ହଁ ଅଉ କୋଉ ବିଜନେସ୍ କରିବୁ?
ଏଇ ଆମର ଯୋଉ ଅ ଜାନୋ ଅଛି। ଅମ୍ ବାଲି ଗୁଡି ଯୋଉ ଆଣୁନାହାନ୍ତି।
ହଁ।
ସେଇରା ଆଉ।
ଆଉ କେମିତି କଣ ଷ୍ଟାର୍ଟିଂ କରିବୁ ବୋଲି ଭାବିଛୁ କେତେ କଣ ପଇସା ଦରକାରେ?
ପଇସା ସେମିତି କିଛି ଜିରୋ ରୁ ଷ୍ଟାର୍ଟ କରିବି ଆଉ।
ଜିରୋ ଯାହାହେଲେ ବି କଣ କିଛିଟା ମାଲ ପ୍ରଥମେ କିଣିବୁ ନା ନାଇଁ?
ମାଲ କଣ କିଣିବୁ ବାଲି ଗୁଡି ତ ଯୋ ଯାଇକି ଯୋଉଠୁ ଥିବ ସେଠି ଆଣିବୁ ଆଉ।
ହଁ ସେଇଟା କୁ କଣ ତୋତେ ମାଗେଣା ଦେଇଦେବେ ନା କଣ? ତୁ ପୁଣି ପଇସା ଦେଇକି ଆଣିବୁ ନା ନାଇଁ?
ନାଇଁ କଣ କହିଲୁ ମୁଁ ସେଇ ବିଜନେସ୍ ନା କରିବିନି।
ଆଉ?
ମୁଁ ଡାଇରେକ୍ଟ ଯିବି ବାଲି ଧର ନଦୀ କୁ ଗାଡି ପସିବ ଜେ ସି ବି ପସିବ। ସେଇଠି କିଣିକି ଡାଇରେକ୍ଟ ଆଣିବ ବା- ବାଲି, ବୁଝିପାରୁଛୁ?
ହଁ ସେଇ ଯୋଉ କିଣିବୁ ସେଠି ପୁଣି ପଇସା ଦରକାର କି ନାଇଁ? ଆଉ ତୁ ସେ ସେଇଟା ସରକାର ଜିନିଷ ତୁ କେମିତି ଆଣିକି ଆସିବୁ ?
ସେଇଟା ସରକାର ବିଜନେସ୍ ଆଉ କଣ କି ସେଟା ସରକାର ଧଇଲେ ସିନା ଜାଣିପାରିବ କେମିତି ସରକାର ଏଠି ବୁଲୁଚି ନା କଣ ଥୋଡି।
ହୁଁ।
ହୁଁ।
ହଁ ତୁ ତୋ ମୋତେ କାହିଁ କହିନଥିଲୁ? ମୋତେ ମା କହିଲା ଏଇନା।
ଆରେ ମୁଁ କାହାକୁ କହିନି।
କଣ କାହାକୁ କହିନୁ ମୋ?
କଣ କରିବା ହଠାତ୍ ପ୍ଲାନ୍ ହେଲା ମୁଣ୍ଡକୁ ପଶିଲା ଥାଇଲି ଆଉ।
ଆରେ ଯୋଉ ଇଏ ବିଜନେସ୍ କଲୁନି ଯୋଉ ବାହାଘର ବେଳେ ଯୋଉ ଟେଣ୍ଟ ଫେଣ୍ଟ। ଟେଣ୍ଟ ହାଉସ୍ ଗୋଟେ କଲୁନି।
ଟେଣ୍ଟ ହାଉସ୍ ଗୁରା ବହୁତ ଝିଝଟ ବାଉଁଶ ଆଣେ ସେଠି କାଟେ। ତାକୁ ବୁଝୁ ସେଆକୁ କର। ସେଇଟା ଦେଖିଲି ଫ-ବିନା ଖର୍ଚ୍ଚରେ ଭଲ ହବ।
ହଁ ଯେ ସେଇଟା ବି ଠିକ ତୁ ଯୋଉଟା କହୁଛୁ, ହେଲେ ବି
ଦେଖେ ମୋର ନିଜର ଜେସିବି ଅଛି, ହେଲା, ତାପରେ ଗାଡି ବି ଅଛି। ଆଉ କଣ ମୋ ଦରକାର, ସେଟା କାଇଁ ତାକୁ ବାଇଁଶ ପାଇଁ ତାକୁ ବୁଝିବି, ସେ ତାକୁ ବୁଝିବି। କାଇଁ ବୁଝିବି ବେକାର।
ହୁଁ, ଆଉ ଗୋଟେ ଆଣିବା ବା।
ହଁ।
ଗୋଟେ ରୋଲେକ୍ସ ର ଘଣ୍ଟା ଦେଖିଛି ହେଲା କି, ସେଇଟା ଦୁବାଇ ରେ ଟ୍ ରେ ହଉଛି ଫାଇଭ୍ ଲାକ୍ ପଡ଼ୁଛି। ଇଣ୍ଡିଆନ୍ ମନିରେ ଟେନ୍ ଲାକ୍ ପାଖାପାଖି ପଡୁଛି।
ହୁଁ।
ମୁଁ ଭାବିଛି ଗୋଟେ ଆଣିବି ବୋଲି, କିନ୍ତୁ ମୋ ପାଖରେ ଏଇନା ପଇସା ସା ହଉନି କିନ୍ତୁ ସେଇଟା ମୁଁ ଆଣିବି ଦେଖେ ମୁଁ କୋଉଠି ଆରେ ଘର କାମ ଚାଲିଥିଲା ତୋ ସାଙ୍ଗ ଘର ତୁ କହୁଥିଲୁ ଘର କାମ କେବେ ହବ?
ଘର କାମ ବି ଚାଲିଚି ମୋର ସରିନି।
ତୋ ସାଙ୍ଗ ବା କଣ କହୁଥିଲା ତୋ ଘର କାମ ସଇଲାଣି ବୋଲି।
ନାଁ ନାଁ। ଛାତ ଫାତ ପଡିଗଲାଣି? ଖାଲି ସିଏ ଯୋଉ ପିଞ୍ଚ ଫିଞ୍ଚ ବାକି ଅଛି ଆଉ ପ୍ଲାଷ୍ଟର ଗୁଡା ଅଛି କଲର ହବ ଟାଇଲସ ପଡିବ।
ଆରେ ଜାଣିଛୁ କି ନାଇଁ ରୋହିତ ଶର୍ମା ଆଜି ପଦ୍ମଶ୍ରୀ ପାଇଛି।
ହଁ ହଁ ଜାଣିଚି ମୁଁ ବା ତାର ବଡ଼ ଫ୍ୟାନ। ମୁଁ ଷ୍ଟୋରି ପକେଇ ଦେଇଛି କାଲିଠୁ।
ହୁଁ ମୋ ଫ୍ରେବରେଟ୍ କ୍ରିକେଟର ସିଏ ନା।
ହୁଁ।
ତୁ କେବେଠୁ ସପୋର୍ଟ କରୁଛୁ ମୁମ୍ବାଇ ଇଣ୍ଡିଆନ୍ସକୁୁ?
ଦୁଇ ହଜାର ସାତ ରୁ।
ଦୁଇ ହଜାର ସାତ ରୁ ନାଁ ଆମର ତ ମୁଁ ବି ମୁମ୍ବାଇ ଇଣ୍ଡିଆନ୍ସ ର ବହୁତ ବଡ ଫ୍ୟାନ ଖାସ କରି ରୋହିତ ଶର୍ମା ର। ଆଉ ଏମିତି ଆଉ। ମୁମ୍ବାଇ ଇଣ୍ଡିଆନ୍ସ ଆମର କେତେ ପାଞ୍ଚଟା ଟ୍ରଫି ନେଇ ଟ୍ରଫି ନେଇଛି ନା।
ହଁ।
ଏଇଥର ହେଇଥାନ୍ତା ଯେ ଆର୍ସିବି ନେଇଗଲେ। ଏଥର ଭଲ ପ୍ଲେୟାର ଥିଲେ ମୁମ୍ବାଇ ପଟେ କିନ୍ତୁ ମାନେ ଭଲରେ ଖେଳିପାରଲେନି ଆଉ ନାଇଁ କି।
ନା ଆଉ କଣଙ୍କ ସବୁ ଖେଳ ବି ମାନେ ଇଏ ନଥାଏ।
ମୁମ୍ବାଇ ଇଣ୍ଡିଆନ୍ସ ରେ ତୋତେ କେଉ ପ୍ଲେୟର ସବୁଠୁ ଭଲ ଲାଗେ?
ମୋର ତ ରୋହିତ ଶର୍ମା ଆଉ ହାରଦିକି ଭଲ ଲାଗେ। ଆଉ ବୁମ୍ରା ଗୋଟେ ଥିଲା ସିଏ ଭଲ ଲାଗେ।
ଓ ରୋହିତ ଶର୍ମାର ମାନେ ବ୍ୟାଟିଂ ଷ୍ଟାଇଲ କେମତି ଭଲ ମାନେ
ମୁଁ ତାର ତୁ ମୁଁ ଖେଳ ତ ଦେଖିନୁ ଆଉ ନହେଲେ ତାର ଷ୍ଟାଇଲ ହିଁ ମୁଁ ସବୁବେଳେ ଫଲୋ କରେ। ଯେତେବେଳେ ଖେଳେ।
ଗୋଟେ ଗୋଟେ ସଟ ବହୁତ ମାନେ ବଢିଆ ଲାଗେ ନା ତ ସର୍ଟ ଗୁଡା ଦେଖିଲେ ଫୁଲ ସର୍ଟ ଗୁଡା ଦେଖିଲେ ବହୁତ ବଢିଆ ଲାଗେ।
ହୁଁ। ଜାଣିଛୁ ନା ଏଇଥର ମତେ ଖୁସି ଲାଗିଲା ବେଶୀ କଣ ପାଇଁ ଜାଣିଛୁ ନା ତାର ନାଁ ପଡିଥିଲା ଯୋଉ ମୁଁ ଆର ଆଇ ଦେଇଥିଲି ଏକଜାମ ତ। ତାର ତାର ପଡିଥିଲା ହେଇଠି ମ୍ୟାନ୍ କିଏ?
ହଁ। ମାନେ ଏକଜାମ ରେ ବି ରୋହିତ ଶର୍ମା ଗୋଟେ ଭଲ କ୍ୟାପଟେନ ସିଏ ଗୋଟେ ଇଣ୍ଡିଆ ଇଣ୍ଡିଆ ହଉଛି କେତେଥର ଜିତେଇଛି। ୱାର୍ଲଡ଼ କପରେ ନାଇଁ ସବୁ ପ୍ଲେୟାର ଭଲ କିନ୍ତୁ ଆମେ ଯାହାକୁ ସପୋର୍ଟ କରିବା ନା ଆମକୁ ରୋହିତ ଶର୍ମା ଭଲ କାହାକୁ ଧୋନି ଭଲ କାହାକୁ ବିରାଟ କୋହଲି ଭଲ କାହାକୁ ବୁମ୍ରା ଭଲ। ହଁ କି ନାଇଁ?
ହୁଁ ହୁଁ ହୁଁ।
ହୁଁ। କିନ୍ତୁ ସମସ୍ତଙ୍କଠୁ ଯେହେତୁ ଆମକୁ ଭଲ ଲାଗେ ରୋହିତ ଶର୍ମା ତ ରୋହିତ ଶର୍ମା ଆଲରେଡି ସ୍ପେସିଆଲ ନୁହ।
ହଁ ହଁ।
ହଉ।
ଆଉ ତ ବାହାଘର ପୁଣି ହେଲା।
ବାହାଡ ଏମତି ଏତେ ଜଲଦି ହେଇଯିବ ମୁ ଏବେ ଜୁଷ୍ଟ ସେଟେଲ ହଉଛି। ଟିକେ ଧୀରେ ଧୀରେ ବାହାଘର ବି ହେଇପାରିବ। ହବ ଯେ ଆଉ ଲାଗିବ ଆଉ ଟୁ ଥ୍ରୀ ଇୟର ଲାଗିବ।
ହଁ ହଁ।
ଆଉ ତୁ ଆରେ ମୁଁ ଶୁଣିଥିଲି ତୁ କଣ ମଝିରେ ପରିବା ବେପାର କରୁଥିଲୁ।
ନାଁରେ।
ଆଉ। ନା ଏମତି ବାଡି ନା ଏମିତି ବାଇରେ ହେଇଥିଲା ବୋଲି ତାକୁ ଆଣିକି ବିକି ଦଉଥିଲୁ।
ଆରେ ସେ ମୁଁ ମୁ ବିକୁ ଥିଲ ମୁଁ ଗୋଟେ ଲୋକ ସେଠି ଲଗେଇଥିଲି ମୁଁ ସେଠି ଠିଆ ହେଇଥିଲି ଖାଲି ଓଜନ କରୁଥିଲି ଖାଲି।
ଓ ହୋ।
ଆଉ ମାମା ଲଗେଇଛନ୍ତି ଏତେ କଷ୍ଟ କରିକି କଣ କରିବୁ ସେଗୁଡା?
ନାଇଁ ଠିକ ଠିକ ଭଲ ଏମତି ଏମତି ବେକାରଟାରେ ମାନେ କେତେ ଖାଇବ ଘରେ ତ ଏମିତି ଖାଉଥିବ ସବୁ ତାପ ଆଣିକି ବଜାରରେ ବିକିଦବା ଭଲ।
ହୁଁ।
ତାପରେ ବାରିର ପରିବା ପୁରା ସତେଜ ଥିବ ସବୁ ଲୋକମାନେ ବି ସାଙ୍ଗେ ସାଙ୍ଗେ ନେବେ।
ହୁଁ। ଏମିତି ଲୋକମାନେ ବହୁତ କଥା କହିବେ ଗୋଟେ କାମ କରୁଥିବୁ ସେମାନେ ତତେ ତଳକୁ କେମତି ପକେଇବେ ସେଇଟା ଚିନ୍ତା କରିବେ। ମୁଁ ସେ ଏଲିଟି ଟା ତ ଏବେ ଦେଖିବେନି ସିଏ କଣ ଭଲ କାମ କରୁଛି, ଲୋକଟା କଣ ଖରାପ କାମ କରୁଛି କଣ କରୁଛି ସେଇଟା ବଦନାମ କରିବା
ହୁଁ। ଆଉ ତୁ ଏବେ କୋଉଠି ଅଛୁ?
ଆଉ ମୋର ତ ଏବେ ଗୋଟେ ପୁଅ ଟେ ହେଇଛି ଆଉ।
ଉଁ।
ଆବେ ଗୋଟେ ପୁଅ ଟେ ହେଇଛି ମୋର।
ଏବେ କୋଉଠି ଅଛୁ?
ମୁଁ ଏବେ ଅଛି ଘଡବରା ନେଇକି।
କୋଉଠି? ମୁମ୍ବାଇ ଯାଇଛୁ ଭାରି?
ମୁଁ ଘରେ ମୁଁ ଓଡିଶାରେ ଅଛି ସି ମୋ ସବୁ ପିଲାମାନେ ସିନି ଅଛନ୍ତି ଆଉ ପିଲା
ହୁଁ ଏବେ ପୁଅଟେ ହେଇଛି ଜଷ୍ଟ।
ହୁଁ।
କେତେ ମାସ ଆଉ?
ଏଇ ବର୍ଷେ ହବ ତା
ବର୍ସେ ହେଇଗଲାଣି ଓ ଆଠ ମାସ ଚାଲିଛି ଦଶ ମାସ। ହୁଁ ଆଉ ଶୂନା କ୍ଷେତ୍ରକୁ ମତେ ଡାକିବୁ ଆଉ।
ହୁଁ।
ଆଉ ଭାଉଜଙ୍କ ଦେହ ଭଲ ଅଛି?
ହୁଁ ସେ ଜସ୍ ସେ ଗୋଟେ ଆକ୍ଟର ଜାଣିଚ ନା ଓଡିଆର।
ହଁ କଣ୍ ତାଙ୍କ ନା?
ରୁଦ୍ରି।
ରୁଦ୍ରି ସେ କୋଉ ମାନେ ମୁଭି କରନ୍ତି ନା ସିରିଏଲ୍?
ସିରିଏଲ୍ ସିରିଏଲ୍।
ଓ ହେଇଥିବ ମୁଁ ଦେଖିନି। ସିରିଏଲ୍ ଫିରିଏଲ୍ ମୁ ବେଶୀ ଦେଖେ ନାଁ ହଁ ମୁଭି ଗୋଟେ ଗୋଟେ ଦେଖେ। ଆ ତତେ କୋଉ ମୁଁଭି ପସନ୍ଦ?
କଣ ଓଡିଆ ନା ହିନ୍ଦୀ?
ଓଡିଆ କହ ହିନ୍ଦୀ ଆମର ଯେହେତୁ ଆମେ ଓଡିଆ ଓଡିଆରେ କଣ ଭଲ ଲାଗେ ତୋତେ?
ମତେ ନେଇେଜାରେ ମେଘ ମତେ ଗୋଟେ ଫିଲିମ୍ ସେଇଟା ବୋଉତ ବୋହୁତ୍ ତୋର୍ ଲାଗି ସେଟା ମୁଁ ଏବେ ଦେଖିଦଥିଲି ରସେଣ୍ଟ ମାନେ ସତରେ କାନ୍ଦି ପକେଇଥିଲି ନେଇଜାରେ ମେଘ ମତେ।
ଓହୋ ହଁ ସେଇଟା ବୋହୁତ ଓଲ୍ଡ ମୁଭି ମୁଁ ସେଇଟା ବି ଦେଖିଛି।
ସେଇ ଯୋଉ ଗୀତ ଟା ମତେ ଭଲ ଲାଗେ ଯୋଉ? ନେଇ ଯାରେ ହେଁ ମେଘ ମତେ ଏଇ ଗୀତ ଟା ମତେ ବୋହୁତ ବଢିଆ ଲାଗେ।
ଆଉ କୋଉ ଫିଲିମ୍ ଦେଖୁ?
ହରିଓମ ହରି।
ଆ ହିନ୍ଦୀ ମୁଭି?
ହିନ୍ଦୀ ମୁଭି ଆନିମଲ୍ ଆ ତାପରେ ସ୍ତ୍ରୀ। ତାପରେ ଆ ଉଁ ଅ।
ଏମିତି ଆଉ ତେଲୁଗ ତେଲୁଗୁରେ ତତେ କୋଉ ହିରୋ ପସନ୍ଦ କହିଲୁ?
ଥାଲାପତି।
ହଁ ବିଜୟ ଥାଲାପତି ଯିଏ ଏବେ ସିଏମ ହେଇଗଲେ।
ହଁ।
ହୁଁ ଥାଲାପତିଙ୍କ ବିଜୟ ମୋର
ହାମ୍ମକୋ ହାମ୍ମକୋ ଜନ୍ନେ ବାଲେ କରୋଡ଼ ଲୋକେ।
ହୁଁ। ତାହେଲେ ଥାଲାପତୀ ର ବୋହୁତ ବଡ ଫ୍ୟାାନ ନା?
ହୁଁ।
ଓ ହୋଉ ଆଉ ଆଉ ଖା
ନିଜେ ତ ବନେଇକି ଖାଇବୁ। ଟାଇମ୍ ପଡୁଚି ଆଉ ସବୁ ବାହାରେ ରହିଲେ ସ୍ତ୍ରୀ ପିଲା ସବୁ ବାହାରେ ରହିଲେ
ହୁଁ।
ମୁଁ ଯିବି ଭାରି ବି ଏବେ ଖାଲି କାମ ଟା ଷ୍ଟାର୍ଟ କଲା ପରେ ମୁଁ ପଳେଇବି।
ଆଉ ଏତେ ରାତି ହେଲାଣି କେତେ ରାତି ହେଲାଣି? ମିନିମମ୍ ବାରଟା ଖଣ୍ଡେ ହବଣି ଶୋଇପଡ ଯାଇକି ଆଉ।
ନାଇଁ ଏବେ ଡ଼ାଟାଏଟ୍ରି କରୁଥିଲି ସବୁ ଲାପ୍ଟପ୍ ରେ ମୋର।
ଉଁ ହୁଁ।
ସବୁ ରେକର୍ଡ କରି ରଖିବା ପାଇଁ ପୁଛି ଯେତିକି ଟ୍ରିପ ଫେରିଇଗଲା ସେତିକି ଟ୍ରିପ୍ ହିସାବ ନ ରଖିଲା ପଇସା ହିସବ ହବ ନା।
ଆଉ ଏବେ ଜବ୍ କୋ କୋଉ ଜବ୍ କରୁଚ?
ମୁଁ ତ ବିଜନେସ ଚାଲିଚି ତାପରେ ମୁଁ ବାହାରେ ରୁହେ। ଥିଲି ଯୋଉ ଗୁଜୁରାଟ ରେ ମୋର ଥିଲା ହୋଟେଲ ଗୋଟେ ଖୋଲିଥିଲି ସେଇଟା ଚାଲିଚି।
ଓହୋ ଆଉ ସୁରାଟ ଯିବନି?
ସେଇଟା ହୋଉଚି ସେ ପାଖରେ ଆଉ କଣ?
ହୁଁ ଭାବୁଚି ମୁଁ ଗୋଟେ ଇଭେଣ୍ଟ କରିବି ବୋଲି।
ଭଲ ହବ ତ କର
ହେଲେ ମାନେ ପିଲା ନାହାନ୍ତି କଣ କହିବି କିଛି ବୁଝିପାରୁନି ଏ ଭାବୁଥିଲି ଜଷ୍ଟ।
ପିଲା ଦେଖ ପିଲାଙ୍କୁ ତୁ ତୋର ଯେତେ ତୋ ମା ମାନେ ତାଙ୍କୁ ଯେତିକି ଭଲ ଲାଗିବ କମ୍ଫର୍ଟେବୁଲ ଲାଗିବ ସେତିକି ପଇସା ଦେ ଦେଲେ ସେ ଆସିବେ ସେମିତି ପିଲା ଆସିବେନି।
ଆ ଯାହା ହେଲେ ବି ମତେ ସେତିକି ପଇସା ମିଳିଲେ ପୁଣି ମୁଁ ତାଙ୍କୁ ଦେବି ନା। ଆଉ ପଇସା ତ ସହଜ ମତେ ବି ମିଳୁନି ଠିକ ରେ।
ଦେଖ ଯଦି ଜଣେ ବିଜନେସ କରିବ ନା ତାର ପାଖରେ ପଇସା ଥିବା ଦରକାର ଆଗରୁ। ନଳ ଜଣେ କରିପାରିବନି। ଦେଖ ଧର ମୁଁ ମୁଁ ଏବେ ବାଲି ଯୋଉ କର କରିଦେଲେ ଗୋଟେ ବିଜନେସ୍ ଟା ତ ସେଇଟା ଦେଖେ ମୁଁ ମତେ କଣ ମୁଁ ପଇସାକୁ ଅନେଇବି ନା କଣ? ମୋର କେମତି ମୋର ଫାଷ୍ଟ କେମିତି ଯିବ ମୋର ହେବ। ମୁଁ ଦେଖ ମୋ ଫାଷ୍ଟ ଯୋଉ